ହ୍ୟାଲୋ କଣ କରୁଛ? ମୁଁ ଏବେ ସନ୍ଧ୍ୟା ଦେଇକି ଆସିଲି।
ମୁଁ ବି ହେଲେ ସେୟା ସନ୍ଧ୍ୟା ଦେଲି ତାପରେ ଓଡିଆ ଡିପାର୍ଟମେଣ୍ଟ ରୁ ଜଣେ କଲ୍ କରିଥିଲେ ତାଙ୍କ ସହ ଟିକେ କଥା ହଉଥିଲି।
ଓହୋ ଓ କିଏ ଯଜ୍ଞାସିନି?
ଯଜ୍ଞାଶିନି ନୁହଁନ୍ତି ଯଉ
ଆଉ
ମୋ ସାଙ୍ଗେ ଯାଆନ୍ତି ତୁଳସୀ
ଅହୋ।
ସେ କଲ୍ କରିଥିଲେ କାହିଁକି ନା ସେ ସେ ଭିଡିଓ ହେରିକା ଏ ପର୍ଯ୍ୟନ୍ତ ଦେଖିକି କମ୍ପ୍ଲିଟି ମାନେ ଶେଷ କରିନାହାନ୍ତି ସେଥିପାଇଁ।
ଓହୋ ତମ ଶେଷ ହେଇଯାଇଛି ନା ମୋର ବି ଶେଷ ହେଇଛି ହଣ୍ଡେଡ ପରସେଣ୍ଟ।
ମୋର ଖାଲି ଶେଷରେ ଯୋଉ ପରୀକ୍ଷା ଅଛି ସେଇଠି ଅଛି।
ମୋର ବି ସେଇଟା ଲାଷ୍ଟ ଥ୍ରି ଟା ଅଛି ଲାଷ୍ଟ ସେଟା ଆମେ
ହଁ ସେଇଟା ମ୍ୟାାମ କହିଲେ ନା ଯା ଆସିକି କମ୍ପ୍ୟୁଟରରେ ଦବାକୁ ପଡିବ ସେ
ହଁ ହଁ ହ ହ। କ୍ୟାମେରା ଅନ ହବ ସେଟା ତା ପରେ ଦେବ ଏକ୍ସାମ୍।
ହୁଁଁ ହୁଁ ହୁଁ।
ଆଉ ରଥ ଯାତ୍ରା କୁ କୁଆଡେ ସବୁ ବୁଲାବୁଲି କରିଯିବ।
ରଥଯାତ୍ରାରେ ପୁରୀ କୁ ଯିବି ଏ ସେଠି ବହୁତ ଗହଳି ହୁଏ।
ନାଁ। ରଥଯାତ୍ରା ଧରକ ଆଜି ତା ଦି ଦିନ ପରେ ଯ ସେଥିରେ ଟିକେ ମାନେ ଗହଳି ପୁରା ଫାଙ୍କା ଥିବ
ହେଲେ ଦି ଦିନ ପରେ ଗଲେ ଠାକୁରଙ୍କୁ ଦର୍ଶନ କରିବା ଟା ଟିକେ ଭଲ ଲାଗିବନି ତା ମାନେ ସାଙ୍ଗେ ସାଙ୍ଗେ ଯୋଉ ଭଳି ଲାଗେ।
ହୁଁ ଠାକୁର ତ ସେତିକି ବଳେ ଟାଇମ୍ ଅଲାରନାଥ ରେ ମାନେ ପୂଜା ପାଉଥିବେ। ଅଲ ନା ଏବେ ଅଲାରନାଥ ରେ ପୂଜା ପାଉଛନ୍ତି ସେତେବେଳେ ମାଉସୀ ମା ମନ୍ଦିରରେ ପୂଜା ପାଇ
ଏବେ ତ ପ୍ରଭୁ ଅଣସର ଘରେ ଅଛନ୍ତି ଯେ ଏଇଲେ ତ ପ୍ରଭୁ ଅଣସର ଘରେ ଅଛନ୍ତି।
ସେ ଏବେ ହ ହଁ ସେଇ ଏବେ ହିଁ ଅଲର ନାଥ। ସେ ହିଁ ପୂଜା ପାଉଛନ୍ତି ଏବେ ସେ ଅଣସର ନା ଅନନ୍ଷଣରେ ରହିକି।
ଅଣସରରେ
ହଁ ହଁ ସେ ଅଣ ଅନ କଣ ଅଣସର ନା ଅଣସର।
ହଁ ହଁ।
ହଁ ସେଇ ଆଉ ଯଉ କଣ କହିଲ ରଥ ତିନିଟା ରଥ ତିନିଟା ରଥର ନାଁ ଟା କଁ କଣ ଟିକେ ମୋ ମନ ନାହିଁ ଟିକେ କହିଲ?
ପ୍ରଥମ ରଥର ନାଁ ହଉଛି ନନ୍ଦିଘୋଷ। ଜଗନ୍ନାଥଙ୍କର ଏଇଟା, ତାପରେ ବଳଭଦ୍ର ନାଁ ହଉ ରଥର ନାଁ ହଉଛି ତାଳ ଧ୍ୱଜ, ତାପରେ ସୁଭଦ୍ରାଙ୍କ ନାଁ ରଥ ର ନାଁ ହଉଛି ଦର୍ପଦଳନ।
ତାପରେ ଅ ହ ଆଉ ଯୋଉ କହିଲ ସୁଭଦ୍ରାଙ୍କ ସାରଥିୀ କିଏ ଜାଣିଛ ସାରଥିୀ ସାରଥିୀ?
ସୁଭଦ୍ରାଙ୍କ ସାରଥିୀ ମୁଁ ଯେତିକି ଜାଣିଛି ଅର୍ଜୁନ ଥିଲେ।
ହଁ ହଁ ଅର୍ଜୁନ।
କିନ୍ତୁ ଜଗନ୍ନାଥଙ୍କ କାମ କାଣ ଟିକେ ଶୁଣିବାକୁ ଯେତିକି ଭଲ ଲାଗେ କହିବାକୁ ଆହୁରି ବଢିଆ ଲାଗେ।
ହଁ ହଁ ସତରେ ଯେତ ମୁଁ ପ୍ରାୟ ଟାଇମ ମୁଁ ୟୁଟୁବ ରୁ ହିଁ ଦେଖିକି ଶୁଣି
ମୁଁ ବି ସେଆ।
ମାପଦ ଯୀଶୁ କ୍ରୀଷ୍ଣଙ୍କର ବି ଷ୍ଟୋରି ଟିକ ୟୁଟ୍ୟୁବ ରୁ ଦେଖିବି।
ନହେଲେ ଟିଭିରେ ଯୋଉ ରଥଯାତ୍ରା ଟାଇମରେ ଟିଭିରେ କହନ୍ତି ସେଇଠୁ ଶୁଣେ।
ହଁ ହଁ ମୁଁ ମୁଁ ସେଠୁ ଦେଖି ପ୍ରାୟ ଆଉ ୟୁ ଟୁବରୁ ଦେଖେ ପ୍ରାୟ ଟାଇମ ମୁଁ ଗୁଗଲ ବି କରେ ଯଉଟା ମୁଁ ଜଣିନଥାଏ ମୁଁ ସେଇଟା ଗୁଗଲ ବି କରେ।
ହଁ।
ଆଉ ତମ ତୋ ଗୋଟେ ବାଣୀ ବିହାର ପାଖରେ ରହୁଚୁ ଟି?
ହଁ। ନିଜ ଠାକୁର ଯିଏ ହଁ।
ଆଉ ତମ ସେଠି ସେ ପାଖରେ କୋଉଠି ରଥଯାତ୍ରା ଭଲ ହୁଏ?
ହଁ ଆମର ହଉଛି ଯୋଉ ଉତ୍କଳ ୟୁନିଭରସିଟି
ହଁ ହଁ।
ତା କ୍ୟାମ୍ପସ ଭିତରେ ଗୋଟେ ବଡ ଜଗନ୍ନାଥ ମନ୍ଦିର ଅଛି ସେଠି ବାଇଶି ପାହାଚ ବି କରାହେଇଛି। ଆଉ ସେଇଠୁ ରଥ ଟଣା ହୁଏ ବହୁତ ବଢିଆ ସେ।
ତମ ଘରକୁ ଆ ତ ଉତ୍କଳ ୟୁନିଭରସିଟି ମାନେ ପାଖରେ ବୋଧେ?
ପୁରା ପାଖରେ।
କେତେ କିଲୋମିଟର ତଥାପି?
କେତେ କିଲୋମିଟର ନାହିଁ
ହାଫ କିଲୋମିଟର ନା ସେଇଠି ଗଲୁନି ପ୍ଲସ ଥ୍ରୀ ଟା ସେଇଠି କଲୁନି?
ମତେ ଜଣା ନଥିଲା ସେତେବେଳେ କି ଏଇଠି ହଉଛି ବୋଲି?
ଅହୋ ଏ ଯୋଉ ଏତେ ବାଟ ପଳେଇଆସିଲୁ ନା?
ହୁଁ ଏଣେଇ ଭଲ ହେଲା ବୁଲାବୁଲି କରିବାକୁ ହେଲା ତମ ସାଙ୍ଗେ ମିଶିବାକୁ ହେଲା ସାଙ୍ଗ ହବାକୁ ହେଲା।
ଓହୋ। ସେ ମାନେ କଣ ତା ଭିତରେ ଯୋଉ ଜଗନ୍ନାଥ ମନ୍ଦିର ଟା ହେଇଛି ପୁରା ବାଇଶି ପାହାସ ବି ହେଇଛି?
ହଁ ବାଇଶି ପାହାଚ କରାହେଇଛି ତା ଉପରେ ଯାଇକି ଜଗନ୍ନାଥଙ୍କର ମାନେ ବଳଭଦ୍ରଙ୍କ ସୁଭଦ୍ରା ତିନି ଜଣଙ୍କ କାଠର ପୁରା ମୂର୍ତ୍ତି ତିଆରି କରାହେଇଛି। ତା ପାଇଁ ତିନି ଜଣ ବ୍ରା ବ୍ରାହ୍ମଣ
ଓହୋ, ଏ ମାନେ ଗଲେ ତ ମୋତେ ଫଟୋ ଉଠେଇ ଦେଇ ଛାଡିବ ନହେଲଃ ଭିଡିଓ ଛାଡ଼ିବୁ।
ହଁ ଏ ସେଇଟା କ୍ୟାମ୍ପସ୍ ଭିତରକୁ ରହୁଚି ନା, ମୁଁ ରୋଡ୍ ଉପର ଦେଇ ବସ୍ ଷ୍ଟପ୍ କୁ ପଳଉଛି।
ଓହୋ, ନେ-ମାନେ ଯାର ଧରକ ତୋମ ଘରଠୁ ଚାଲିକି ଗଲେ ଉତ୍କଳ ୟୁନିଭର୍ସିଟି ଟା କେତେ ବାଟ ପଡିବ?
ମାନେ ମୁଁ କହିଦଉଛି ଦେଖ ଆମ
ହଁ।
କଲେଜ୍
ହୁଁ।
ଆମ କଲେଜ ଠୁ ହଉଚି ଏପଟକୁ କେତେ ବାଟ ଆସିଲା ପରେ ସେଇ ଯୋଉ ଗୋଟେ କଣ ସେଇଟା? ଗୋଟେ ମାନେ ବ କଣ ସେଇଟା ଗୋଟେ ଆପାର୍ଟମେଣ୍ଟ ଟାଇପ୍ ର ହେଇଚି ତା ନାଁ କଣ ଗୋଟେ ଲେଖା ହେଇନି କି?
ଓ ହଁ।
ମାନେ କିଡ୍ସ ସ୍କୋୟାର ଆଡିକି ଆସିଲ ବେଳକୁ।
ହଁ, ହଁ।
ହଁ ସେତିକି ବାଟ ମାତ୍ର।
ସେତିକି ବାଟ, ଚାଲିକି ବି ତୋମେ ମାନେ ତୋମେ ଯଦି ସେଇଠି ଏବେ ପଢିଥାନ୍ତୁ ଚାଲିକି ପଳେଇଥାନ୍ତୁ ନା?
ହଁ ମୁଁ ତ ଡେଲି ଚାଲିକି ଯିବା ଆସିବା କରିଥାନ୍ତି ଏତେ ପାଖରେ ଆଉ କଣ ଦରକାର।
ଓହୋ। ମାନ ତୋମ ବାଣୀ ବିହାର ଯୋଉ ପଟିଆ ଆସୁ କେତେ ଟଙ୍କା ନଉଚି ମୋ ବସ୍ ରେ?
ଅ, ଯଦି ନନ୍ ଏସି ବସ୍ ରେ ଗଲି ତାହେଲେ କୋଡିଏ, ଯଦି ଏସି ବସ୍ ରେ ଯିବି ତାହେଲେ ପଚିଶ ଟଙ୍କା।
ପଚିଶି ଟଙ୍କା ନା? ମୁଁ କହିଲି ତାହେଲେ ତୁ କ କହିଲୁ ଇଏ କରଦଉନ ଷ୍ଟୁଡେଣ୍ଟ ପାସ୍ ବୁକ୍ କରଦଉନ ଆପ୍ କରଦଉନୁ ମୋ ବସ୍ ଯୋଉ ଆପ୍ ରେ।
ହଁ ମୁଁ ପାସ୍ ଥରେ ଆପ୍ଲାଏ କରିବା ବିଷୟରେ ବୁଝୁଥିଲି, ହେଲେ ମୁଁ ଯେତିକି ଦିନ କଲେଜ୍ ଛୁଟିରେ ରହିବି ମୋ ପଇସା ତ କ ଖାଲି କଟିଯିବ ନା।
ଖାଲିରେ କାଇଁ କଟୁ ତୁ ଖାଲି ପାସ୍ ଯେ- ଯେତଳେ ଦେଖିଇବୁ ସେତେବେଳେ ଯାଇକି ତୋର କଟିବ।
ଓହୋ! ନହେଲେ କଟେନି?
ନା, ନା।
ମୁଁ ଭାବି ନଲେ ମୋ ପଇସା କଟିଯିବ।
ସେମିତି ନୁହଁ, ତୁ ଯେ ଦର ଧର ତୁ ଛଅଟା ପାସ୍ କଲୁ। ସେଇ ଛଅ ଟା ଦିନି ମାନେ ଯିବୁ, ମାନେ ଧର ତୁ ଯେ ତୋର କଅ ତୁ ଗୋଟାଏ ସପ୍ତାହରେ ଦିନେ କର, କି ଦି ସପ୍ତାହରେ ଦିନେ କର, ଏମିତି କାଉଣ୍ଟ ହେଇକି ଛଅଟା ହବ।
ତାହେଲେ ମୋର ସେ ଛଅଟା ସରିଲା ପରେ, ମୁଁ କଣ କରିବି ତାପରେ ଆଉ ଥରେ ତାକୁ ରିଚାର୍ଜ କରିବି?
ହଁ ତାକୁ ଆଉଥରେ ଆପ୍ଲାଏ କରିବୁ, ସେଥିରେ ହେଇଯିବ।
ଓହୋ! ମୋତେ ଜଣା ନଥିଲା ଏତେ ସବୁ।
ନା ମୁଁ ଆଜି ଗୁଗୁଲ୍ ରେ ମାରିକି ଦେଖୁଥିଲି ନା ମୁଁ ବି ନିଜେ
ହୁଁ।
କଣ କହିଲୁ? ହଁ କହୁନୁ।
ହଁ। ମୁଁ କହିଲି ଯଦି ମୁଁ ପ୍ରାଇଭେଟ୍ ବସ୍, ଏଇ ଯୋଉ ଆସୁଚି ଯେମିତି ଯୋଗମାୟା ହେଲା କି ହର ପାର୍ବତ ତୀ ଏଇ ସବୁରେ ଯଦି ଯାଉଚି, ତାହେଲେ ମୋ ଦଶ କି ପନ୍ଦର ଟଙ୍କା ନଉଚନ୍ତି।
ଓହୋ! କିନ୍ତୁ ମୋ ବସ୍ ରେ ଟିକେ ଅଧିକ ନା?
ହଁ ଏସି ବସ୍ ଟା ଟିକେ ଅଧିକ ନଉଛି ସବୁଠୁ।
ଆଉ ତାଲେ ପା କଣ କହିଲୁ, ସେମତି ପାଶ୍ ଗୋଟେ ଆପ୍ଲାଇ କରିଦବୁ ମୋ ବସ ଜୋ ଇଏ ଆପ୍ ରେ ସିଏ ତୋ ମାନେ କେତେ ଚାଳିଶ ଟଙ୍କା ଛଅ ଥର ତୁ ଯାଇପାରିବୁ।
ତାହେଲେ ତ ମୋ ପାଇଁ ବହୁତ ବଢ଼ିଆ, ମୋର ବହୁତ ପଇସା ରହିଯାଆନ୍ତା।
ହଁ। ମୁଁ ଆଜି ଦେଖୁଥିଲି ଚେକ୍ କରୁଥି ମୁଁ ବି ଆପ୍ଲାଏ କରିବା। ମୋର ବି ଏଥର କଣ କହିଲୁ ଉ ମାନେ ବାହାରୁ ଯୋଉ, ଏସ ଏ ସି ପାଇଁ ଯୋଉ ନୁହଁ ତା ତାକୁ ବି ମାନେ ଇ କରିବା ପାଇଁ ବି କରିବା ପାଇଁ ଷ୍ଟାର୍ଟ ହେଜେ ହେଇଯିବ ଏବେ, ଆଉ ତିକେପରେ ପରେ ଆଉ କେଡ଼େ ଦିନ ପରେ କ୍ଲାସ ଷ୍ଟାର୍ଟ ହେଇଯିବ।
ହ ଯେ ସେଇ ପାସ ଆପ୍ଲାଏ କରିବାକୁ ହେଲେ, ଏଇ ଯୋଉ କଣ୍ଡକ୍ଟର ଅଛନ୍ତି ତାଙ୍କୁ ଦେଲେ କରିବେ ନା ଅନଲାଇନ୍ ରେ ଆପ୍ଲାଏ କରିବାକୁ ପଡ଼ିବ?
ତମେ ଅନଲାଇନ୍ ରେ କରିବ ସେ ଗୋଟେ ସ୍କାନର ଦେବେ। ହ୍ୟାଲୋ।
ମାନେ କଣ୍ଡକ୍ଟର ଯିଏ ସିଏ ସ୍କାନର ଦେବେ?
ନା ନା ସେଇ ଆପରେ, କଣ କଇଲୁ ତୁ ତୋ କଲେଜ ଆଇ କାଡ଼ ଆ ଆଉ ତୋର କଣ ତୁ ଥିବ ଧର ତୋ କଲେଜ ଆଇକାର୍ଡ ଟା ତା ତ ଇ ଇ କରିବୁ।
ସ୍କାନର ରେ ଦେଖେଇବି ଆଉ।
ସ୍କାାନର ଦେ ସ୍କାନର ଦେଖେଇବୁନି ତାର ଯୋଉ ଆପ୍ଲାଏ କଲା ଟାଇମଇରେ କଲେଜ ଆଇକାର୍ଡଟା ତୁ ଇଏ କରିବୁ, ମାନେ ଫଟ ମାଗିବ ତୁ କଲେଜ ଷ୍ଟୁଡେଣ୍ଟ ବୋଲି ନା କିଛି ଗୋଟେ ପ୍ରମାଣ ଦବୁ କଲେଜ ଆଇକାର୍ଡ ଦେଖେଇବୁ ଫଟୋ ଉଠେଇକିଦବୁ। ତାପ ଦେଲା
ଜି ଦେଲେ
ଟି ଫଟି ସବୁ ଦେଲା ପରେ ଆ
ମୁଁ କହିଲି ଦେଇଦେଲା
ହଁ ଅ ଦବୁ ତାପରେ ସେ ଗୋଟେ ସ୍କାନର ଦବ ସ୍କାନର ଦେଲା ପରେ ତୁ ସେଇଟା ରଖିବୁ ତୁ ମାନେ ସ୍କାନର ଟା ରଖିବୁ।
ହଁ।
ରଖିବୁ ତାପରେ ସେତ ମୋ ବସରେ ଯିବା ଆସିବା କରିବୁ। ସେତେବେଳେ ସେ ସ୍କାନର ଟା ଦେଖେଇବୁ ସେ କଣ୍ଡକ୍ଟର କଣ୍ଡକ୍ଟର ହେଲା।
ହଁ।
ସେ ସେଇଠି ତାକୁ ସ୍କାନ କରିବ ହଁ ତ ପୁରା ଫ୍ରି ରେ ଯିବା ଆସିବା କରିବୁ ଚାଳିଶ ଟଙ୍କା ପରା ଛଅଟା ଛଅ ଥର ଯିବା ଆସିବା କରିବୁ।
ମୁଁ ଏଥର ସେୟା କରିଦେବି। ଏଇ ସୋମବାର ଦିନ ଯୋଉ ଯିବା ସେ କରିବି ସେଇଦିନଠୁ ଆଉ ଆପ୍ଲାଏ କରିଦେବି।
ହଁ ତୁ ସୋମବାର ଦିନ କଲେଜ ଯା ମୁଁ ତୋର ଆପ୍ କଣ କହିଲୁ?
ସ୍କାନର୍ ଟା ଯୋଉ ସାଙ୍ଗେ ସାଙ୍ଗେ ଦେଇଦବ, ନା କିଛି ଦିନ ପରେ ଆପ୍ଲାଏ କରିବାର ଦବ?
ସେଇ ଦିନ ଦେଇଦବ ସାଙ୍ଗ ସାଙ୍ଗ। ହଁ ସେଇଦିନ ଦେଇଦବ। କିନ୍ତୁ ସେଇଦିନ ସ୍କାନର ଆପ୍ଲାଏ କରିବ ସେ ଜଉ ଚେ ମାନେ କେତେ ଟଙ୍କାର ତୁ ଧର ଛଅ ଦିନ ପାଇଁ ଛଅ କେବଳ ଛଅ ଥର ଯିବା ଆସିବା କରିବୁ ସେଥି ବି ସେଇ ମାନେ ଛଅ ଥର କରିବୁ ମାନେ ତାର ସେଇଟା ଅଛି ଚାଳିଶ ଟଙ୍କା।
ଭଲ ତାହେଲେ ସେମିତିଆ।
ସେତିକି ବେଳେ ସେ ଚାଳିଶ ଟଙ୍କା ଟା ଦେଇକି ଆପ୍ଲାଏ କରିବୁ। ଓହୋ ଏମିତି କି ଆଉ କା ତୁ ସୋମବାର ଦିନ ଆସ ମୁଁ ତୋର କରିଦେବି।
ହଁ। ସୋମବାର ଦିନ ତ ତାହେଲେ ଆମର ପୁଣି ଦିଆହବ ନା ପ୍ରେଜେଣ୍ଟେସନ ସେଇଦିନ?
ହଁ। ପ୍ରେଜେଣ୍ଟେସନ ଦିଆହେଇସାରିଲାପରେ କରିଦବାନି ଆମେ। କରିବା ପାଇଁ ଅଳ୍ପ ସମୟ ଲାଗେ। ହଁ।
ହଁ ଯେ ତମକୁ ପୋଡ ପିଠା ଭଲ ଲାଗେ?
ଆଁ?
ପୋଡ ପିଠା ତମକୁ ଭଲ ଲାଗେ?
ହଁ। ଶୁଣୁ ଯେ କଣ କହିଲୁ କି ତୁ ଧର ଏ ତୁ କମ୍ପିଟେଟିଭ ଏଜ୍ଜାମ୍ ପାଇଁ ପ୍ରିପାର୍ କରୁଚୁ ହଉଚୁ?
ଅଁ କରୁଚି ଯେ ଗ୍ରୁପ ରେ ଯୋଉ ଆସିଥିଲା ମୁଁ ଦେଖିଚି।
ଅ ହଁ।
ମୋର ସେଇଥିରେ ହବନି।
ଓ ହ। ଏଥେରେ ହବନି ଯେ କିନ୍ତୁ ଅଲଗା ଇଏ ରେ ହବ।
କେତେ ଦବାକୁ ପଡିବ?
କେତେ ଟଙ୍କା ତୁ ଧର କଣ କହିଲୁ ବୁକ୍ ଗୁରା ସେଥିରେ ଫ୍ରି ମିଳିବ। ମୋର ଅଛି କଣ କହିଲୁ ମୋର ସବୁ ଅଛି ମାନେ ଇଏ କଣ କହିଲୁ ର ସାର୍ଟିଫିକେଟ ରା ସବୁ ଅଛି ଏସି ଏସ୍ ଟି ର।
କିନ୍ତୁ ମୋର ତ ଜେନେରାଲରେ ଯାଉଚି ନା, ମୋର ସେ ସବୁ କେମିତି ହବ।
ହଁ। ମୋର ଏସି ଏସ୍ ଟି ର ମାନେ ସାର୍ଟିଫିକେଟ ସବୁ ଅଛି। ମୋର ଫ୍ରିରେ ବହି ଗୁରା ବି ମିଳିଯିବ ମୋର ଫ୍ରି ରେ।
ଭଲ ତ ତାହେଲେ ତମର। ସେଇଟା ସବୁ ପଢିଆ ପଢି କରିବା ପାଇଁ କି।
ହଁ। ମୁଁ ମୋର ଯଦି ଫ୍ରି ରେ ବହିିମିଳିବ ମୁଁ ତୋତେ ପିଡି ଏଫ୍ କରିକି ବି ତୋ ପାଖକୁ ଛାଡିଦେବି।
ଧନ୍ୟବାଦ୍। କେ
କିନ୍ତୁ କୋଉଠି କହିଲ କୋଉଠି କହିଲ ଶୈଳେଶ ବିହାର। ଏ ଯଉ ସପ୍ତାହକୁ ମୁଁ ଚାରି ଦିନି କି ତିନି ଦିନି କ୍ଲାସ୍ କଲେ କାଫି। ତିନି ଦିନେଇ ସେଠି କ୍ଲାସ୍ କଲି ତିନି ଦିନ ଆମ କଲେଜ୍ ରେ କ୍ଲାସ କରିଦେବି।
କେତେଟା ରୁ କେତେଟା କ୍ଲାସ ହବ କି ତମର?
ଘଣ୍ଟାଏ କ୍ଲାସ ହବ ଆମର ଘଣ୍ଟାଏ କି ଦି ଘଣ୍ଟା କ୍ଲାସ ହବ।
ମାନେ ଗୋଟେ ସପ୍ତାହରେ ଚା ଚାରି ଦିନି ମାତ୍ର।
ଗୋ ଗୋଟେ ସପ୍ତାହ ସାତ ଦିନ୍ ହବ। ମାନେ ଛଅ ଦିନ୍ ହବ। ମୁଁ କିନ୍ତୁ ତିନି ଦିନି କି ଚାରି ଦିନି କରିବି କ୍ଲାସ୍।
ସବୁଦିନ୍ ଯିବା ଆସିବା କଲା ବେଳକୁ ପୁଣି କଲେଜ ଆସିଲା ବେଳକୁ ଲେଟ୍ ହେଇଯିବ ନା।
ହଁ ହଁ। ତାକୁ କରିବି ନହେଲେ ମୁଁ ବି ସେଇ ଭାବୁଚି କଣ କହିଲୁ ଷ୍ଟୁଡେଣ୍ଟ ପାସ୍ ଟା ମୁଁ ବି ଆପ୍ଲାଏ କରିଦେବି।
ଭଲ ହବ। ଅଧିକ ପଇସା ନହେଲେ ଖର୍ଚ୍ଚ ହେଇଯିବ ଯିବା ଆସିବାରେ।
ଅ ହ। ଏମାନେ ଆମ କଣ କହିଲୁ ମୁଁ କରିଦେବି। ଆଇ କାର୍ଡ ବି ସାଙ୍ଗରେ ଦେଇଦେବି ହେଲା, ସେଇଠି। ମୁଁ ତାପରେ ଯଦି । ବାହାରେ ଯିବା ଆସିବା କଲା ବେଳକୁ କ କଣ ଖର୍ଚ୍ଚ ହବ, ସେଥିପାଇଁ ଷ୍ଟୁଡେଣ୍ଟ ପାସ୍ ଟା ଆପ୍ଲାଏ କରିଦେବି। ଆପ୍ଲାଏ କରିଦେଲା ପରେ ମାନେ ମୋର ଇ ମାନେ କମ୍ ପଇସାରେ ବି ଯିବା ଆସିବା ହେଇଯିବ।
ସେମତି ଆଉ ଭଲ ନା ଆଉ। ନହେଲେ